ହଁ ଜିଆ।
କଣ କରିଥିଲ।
ମୁଁ ଏଇଠି ଏଇନି କାମ ସରିଲା ରୋଷେଇ ଫୋଷେଇ ବସିଥିଲି ଆଉ।
ହଁ କଣ ରୋଷେଇ କରିଛ ଆଜି।
ଆଜି କରିଛି ଡାଲି କରିଛି ଆଉ ଏଇ କାଙ୍କଡ଼ ହେକା ଭାଜିଛି କାଙ୍କଡ଼ ଆଳୁ। ଆଉ ଆଇଁଷ ତ ଝିଅ ଖାଉନି ମୁଁ ଟିକେ ଅଣ୍ଡା କରିଦେଇଛି ଚଗଲି କିଛି ଖାଉନି।
ହୁଁ ହୁଁ
ହଁ।
ଖାଉନି ମାଛ ଫାଛ କି ଇଏ ଖାଲି ଅଣ୍ଡା ଖାଉଛି ଅଣ୍ଡା କରିଦେଇଛି ସେ ତାଙ୍କର ଖାଇବେ। ବାପ ଝିଅ ଦିଆକ ମୁଁ ତ ଆଇଁଷ ଖାଉନି ଆଉ ହୁଁ।
ଆଉ କଣ କଣ ଭଲ ରେସିପି ଶିଖିଛ ତମେ।
ମୁଁ ଏମିତି ସବୁ କରିପାରିବି।
ସବୁ କଉ କଉ ଜିନିଷଟା ତୁମ ହାତରେ ବହୁତ ଟେଷ୍ଟ ହୁଏ ସେ ବି ଥିବ ଏମିତି ଗୋଟେ।
ମୋର କି ଏଇ। ଏ ସେମିତି ଯୋଉ ହେଲେ କରିବି କିନ୍ତୁ ଏଇ ଯୋଉ ପନିର ଚିକେନ ମଟନ ମାଛ ମୁଁ ଖାଏନି କିନ୍ତୁ କରିବି ସବୁ। ସବୁ ମାନେ ଭଲ ଟେଷ୍ଟ ଲାଗେ ଏ ଖାଇଲେ ତ ସମସ୍ତେ କୁହନ୍ତି ଭଲ ଲାଗୁଛି ବୋଲି।
ଆ ପନିର ତ ମୁଁ ଶିଖିନି ହେ ଟିକେ ଟିକେ ଶିଖିଛି ଦେଖିବା କହିଲ ଟିକେ ପନିର କେମିତି କଣ ହୁଏ ମାନେ ମୁଁ ଟିକଏ ଭଲସେ ଯେମିତି କରିପାରିବି। ସମସ୍ତଙ୍କୁ ଖୋଇ ପାରିବି କରେ ହେଲେ ଭଲ ହୁଏନି ଏତେ।
ହଁ।
କେମିତି କରି ଆହବ କହିଲ ଟି